ହେଲୋ।
ହଁ କୁହ।
ହେଲୋ।
ହଁ କୁହ ଶୁଭୁଚି ମୋ ଭଏସ୍‌ ତ?
ହଁ ହଁ ହଁ କୁହ।
ଭୁଁ ଭୁ ମୁଁ କଲ୍ କରିଲି କଣ ଏମତି ଗଲାନି କଣ ହେଲା କି କେଜାଣି ପ୍ରୋବ୍ଲେମ୍?
ହୁଁ ହୁଁ।
ନାଁ କଁ କରୁଚ? ମୁଁ ଏଇଠି ଅଛି ଆଉ ଘରେ ଶୋଇଥିଲି।
ନାଇଁ ଏବେ କ୍ଲାସ୍‌ରେ ଆସିଲି।
ଉୁଁ ହୁଁ ମୁଁ ଭାବୁଥିଲି ସେଇଆ ତ ମୁଁ କ ଯୋଉ ମେସେଜ୍ କରିଥିଲ ମୁଁ ଭାବୁଥିଲି ତମେ କ୍ଲାସ୍‌ରେ ଥିବ କି କଣ।
ହଁ କ୍ଲାସେ ଆସିଲି।
ଚ୍ଛା। ଆଉ କଁ ଖାଇଚ?
ନାଁ ଆଜି ଆଜି ତ ହଷ୍ଟେଲ୍ ରେ କଣ ଇଟଲିି ଦେଇଥିଲେ ଖାଇ ନ ଥିଲି। ବିସ୍କୁଟୁ ଖାଇଥିଲି ଆଉ।
ଅ
ଆଉ ତମେ କଁ ଖାଇଥିଲ?
ମୁଁ ଖାଇଥିଲି ମୁଢ଼ି ଆଉ ମଟର ତରକାରୀ।
ଆଚ୍ଛା।
ହୁଁ।
ଆଉ ଦେହ ଭଲ ଅଛି?
ହଁ ଆଉ ଭଲ ଆଜି ବର୍ଷା ହଉଚି ଭୁବନେଶ୍ୱରରେ?
ନାଇଁ ନାଇଁ।
ଆଜି ଟିକେ ଖରା ଆସିଚି ତ ମୁଁ ସେଇଆ ଭାବିଲି ପଚାରେ କାଳେ ବର୍ଷା ହଉଚି କି ଖରା।
ନାଁ ଆଜି ଟିକେ ଆମ ଆଡ଼େ ଖରା କରିଚି।
ହୁଁ ଆମର ବି ଟିକେ ଖରା ହେଇଚି।
ଉଁ ହୁଁ।
ମୁଁ କଣ
ଆଉ
କଣ ଆଜି ତମର କେତେଟା କ୍ଲାସ୍ ହେଲା?
ଆଜି ଦିଟା।
ଓହୋ ମାନେ ତମର ପର ଡେ ଦିଇଟା ଦିଇଟା କ୍ଲାସ୍ ହୁଏ ନାଁ କଣ କେମତି?
ହୁଁ।
ସକାଳୁ ହିଁ କ୍ଲାସ ହୁଏ।
ହଁ ସଖାଳୁ ସାତେଟାରୁ ଆଉ।
ଅହ। ହ ତାପରେ ତ ତମର ସେଲ୍ଫ ଷ୍ଟଡ଼ି ଆଉ ପୁରା ଇଭିନିଂ ଯାଏ ଆଉ। ନାଁ ସେମ୍ ତାପରେ ଇଭିନିଂରେ କିଛି କ୍ଲାସ୍ ନାହିଁ।
ନାଁ ନାଁ ଇଭିନିଂରେ କ୍ଲାସ୍ ନାହିଁ ତମେ ଲାଇବ୍ରେରୀ ଜଏନ୍ କରିପାରିବ।
ହୁଁ ହୁଁ।
ତୁମର ମାନେ ରୁମ୍ ଠୁ କେତେ ବାଟ ତମ ଇନଷ୍ଟିଚ୍ୟୁଟ ଟା?
ରୁମରୁ ତିନି କିଲୋମିଟର ଖଣ୍ଡେ ହବ। ଆମର ଗାଡ଼ି ଆସୁଚି କଲେଜ ଗାଡ଼ି।
ହୁଁ ହୁଁ ହୁଁ।
ଆଉ କଣ ଲଞ୍ଚରେ ଆଜି କଣ?
ଆଜି କଣ ଆଜି ତ ସୋମବାର ଅରୁଆ ଆସିବ।
ହଁ ହଁ ସବୁ ସୋମବାର ଅରୁଆ ଦିଅନ୍ତି?
ହଁ।
ହୁଁ ହୁଁ।
ଆଉ କଣ?
ହ ହଉ।
ତମେ ସବୁ ଯୋଉ ରହୁଚ ତ ମାନେ ତମ ରୁମ୍ ରେ ସବୁ ମାନେ ସବୁ ଏ କା ମାନେ ତମ ସାଙ୍ଗମାନେ ନା ମାନେ ସେମିତି କିଛି ବଡ଼ ସାନ ବୋଧେ ଥିବେ କିଛି ଡ୍ରପ୍ ପିଲା ଥିବେ ଏମିତି ତ?
ହଁ।
ଆଚ୍ଛା ଆଚ୍ଛା।
ମାନେ ସେମାନେ ସବୁ ପ୍ଲସ ଥ୍ରୀ ପାସ୍ ଆଉଟ୍ ମୁଁ ପ୍ଲସ୍ ଥ୍ରୀ ନୁହଁ ଆଉ ମାନେ ପ୍ଲ ଚି ଚାଲିଚି ମୋର ହୁଁ।
ଆଉ କଣ କୁଆଡେ ମୁ ବୁଲାବୁଲି ସବୁ କରୁଛ ନା ନାଇଁ ଭୁବନେଶ୍ଵରରେ ତମର ସେଠି କେତେ ଟାଇମ୍ କଣ ଆଉଟିଙ୍ଗ ଟାଇମ୍ କେତେ?
ଆଉଟିଙ୍ଗ ଆମର ଦଉଛନ୍ତି ସାଢେ ନଅଟା।
ଏଁ ସ ରାତି ଯାଏ।
ହୁଁ।
ଉହୁଁ ବୁଲାବୁଲି କୁଆଡ଼େ କରୁଚ ସବୁ ଆଉ? କରୁଥିବ ବାହାରେ ଆଉ ରହୁଛ ମାନେ ସେପଟେ।
ହଁ ଆଉ।
ଆଉ କଣ?
କଣ କହିଲେ?
ହଁ ନାଇଁ ତୁମର ଯୋଉ ଏବେ ମାନେ କୋଚିଂ ନେଉଚ କୋଉ ଥିପାଇଁକା ଯୋଉ ଅଲଗା କିଛି କମ୍ ଓହୋ ବ୍ୟାଙ୍କିଙ୍ଗ୍ ପାଇଁ। ଆଚ୍ଛା।
ହୁଁ। ଆଉ ଘରେ
ଆଉ ସବୁ କାହା ସହିତ ହଁ ସମସ୍ତେ ଭଲ।
ଆଛା।
ତମର ମାନେ ପଢ଼ାପଢ଼ି ଏଇ ଯେଉଁ ବ୍ୟାଙ୍କିଙ୍ଗ୍ ଉପରେ କଣ କଣ ମାନେ କ ପଢ଼ା ହେଉଛି ସବଜେକ୍ଟ ୱାଇଜ୍?
ରିଜନିଂ ଇଂଲିଶ ମ୍ୟାଥ୍।
ଓହଁ ମାନେ ନର୍ମାଲ କମ୍ପିଟେଟିଭ ପାଇଁ ଯାହା ସବୁ ଆସି
ହଁ ହଁ ହଁ କମ୍ପ୍ୟୁଟର ଏଇଆ ଆଉ।
ଉହୁଁ। ଏ ତୁମ କୁ ସେଇଠି ଫିସ୍ କେତେ ନେଉଚନ୍ତି ମାନେ କୋର୍ସ ଫିସ୍ ଟା?
ୱାନ୍ ଲାଖ୍।
ମାନେ ଗୋଟେ ଇୟରକୁ ନା ତମ ପଟ
ୱାନ୍ ଇଅର୍ କୁ
ବାକି ତମର ହଷ୍ଟେଲ୍ ଫିସ୍ ଏହି ସବୁ ଅଲଗା ଆଉ
ହଁ।
ଆଚ୍ଛା ହଷ ହଷ୍ଟେଲ୍ ରେ ତମର ସବୁ ମାନେ ଇଲେକ୍ଟ୍ରିକ୍ ବିଲ୍ ଫିଲ୍ ସବୁ ଇନକ୍ଲୁଡ଼୍ ହେଇକି ତମର କାଲି କହୁଥିଲୁ ନା ଆଠ ହଜାର ବୋଲି।
ହଁ ହଁ।
ସେ ସବୁ ମିଶିକିନା ତାକୁ ତୁମେ ବାହାରେ ପୁଣି ଅଲଗା କିଛି ଦଉଛ।
ନା ନା ତାକୁ ମିଶିନି
ହଁ ହଁ। ଆଚ୍ଛା ହଉ ଆଉ ଆଉ କଣ କରିବ ଏବେ?
କଣ କରିବ ଫୋନ ଦେଖିବା ଆଉ କଣ କରିବା କ୍ଲାସରୁ ତ ଏବେ ଆସିଲି।
ଖାଇ ପିଇକି ଫୋନ ଦେଖିବ ଶୋଇବ ପୁଣି ଇଭିନିଂ ରେ ପଢାପଢି ଷ୍ଟାର୍ଟ ଆଉ ଆଉ ଘରକୁ କଲ୍ କରି ନ କଥା ହ ମୋର କିଛି ନାହିଁ ହୁଁ ହୁଁ।
ମମିର ତ ଡ୍ୟୁଟି ସେ ସକାଳୁ ସବୁଦିନ ତ କଲ୍ କରିବ ଆଉ
ଓହୋ ହଁ।
ସେ
ନାଇଁ ମ ମୋର ଆଉ କଣ କାମ ମୁଁ ଏଇଠି ତ ଖାଲି ଆମର ଯେପର୍ଯ୍ୟନ୍ତ ଏଇ ଯୋଉ ଫର୍ମ ଗୁଡାକ ଆସିନି ନା ପକେଇବା ପାଇଁ କିଛି ଏଗ୍ଜାମ ଗୁଡାକ ହେଇଚି ବାକି। ତ ଆମର ରେଜଲ୍ଟ ସବୁ ଆସିନି ତାପରେ ଫର୍ମ ଗୁଡ଼ାକ ବାହାରିନି।
ଆଛା।
ଏୟା କଥା ଖାଲି ବସିଆ କଥା ଚୁପଚାପ୍ ହେଇକି ତାପରେ ଏଥରକ ଆମର ବହୁତ ଲେଟ୍ ହେଇଗଲାଣି ମାନେ ରେଜଲ୍ଟ ବାହାରିବା ତାପରେ ଫର୍ମ ବାହାରିବା। ମାନେ ତମର ପ୍ଲସ୍ ଥ୍ରୀ ପିଲାଙ୍କର ଆସିକି ଫାଷ୍ଟ ଫେଜର ଆଡ଼ମିସନ୍ ସରିଲାଣି ନା ନା ଆମର ଦେଖିଲା ବେଳକୁ ଟିକେ ଏପର୍ଯ୍ୟନ୍ତ ଫର୍ମ ବି ଆସିନି ଟିକେ ଲେଟ୍ ହେଇଗଲାଣି? କେବ କଣ ଆସିବ ଆରି ଭିତରେ ବୋଧେ ଏଇ ୱକ୍ ଭିତରେ ଆସିଯାଇପରେ?
ଆଚ୍ଛା।
ଆସିଗଲେ ହବ ଆଉ
ଆସିଲେ କଣ କରିବ?
ଉଁ ହୁଁ ଆପ୍ଲାଏ କରିବି ସବୁ ପିଜି ପାଇଁ।
ଆଚ୍ଛା ଆଚ୍ଛା।
ହଁ।
ଏବେ ତ କଣ ସି ୟୁ ଟି ରେଜଲ୍ଟ ବାହାରି ଥିଲା।
ହଁ ସି ଉ ଟି ରେ ରେଜଲ୍ଟ ତ କେବେଠୁ ବାହାରି ସାରିଲାଣି ଏ ସି ପି ଏ ଟ୍ ପାଇଁକା ସି ପି ଷ୍ଟେଟ ଆମର କଣ ତ ଷ୍ଟେଟ ପିଜି ପାଇଁ
ହଁ।
ତାର ରେଜଲ୍ଟ ଟା ଏବେ ଏ ରିସେଣ୍ଟ ବାହାରିଲା ଏ ଦି ତିନି ଦିନ ହବ ଯେ କିନ୍ତୁ ଆମର ବାହା ରିନି ନା ଫର୍ମଟା ଫର୍ମ ନ ବାହାରିଲା ପର୍ଯ୍ୟନ୍ତ ଆମେ ଆପ୍ଲାଏ କରିପାରିବୁନୁ।
ଓହୋ ହଁ।
ଏମିତି ସବୁ ଆଉ ତମେ କୋଉଠି ରହୁଛ ଭୁବନେଶ୍ୱରରେ?
ନୟାପାଲ୍ଲି।
ତମେ ତ ଏ ଭୁବନେଶ୍ୱରରେ ତ ବର୍ଷା ଟିକେ ହେଲେ ତମ ବୁଡ଼ିଯିବନି ସବୁ।
ହୁଁ। କଣ କରିଆ କିଛି ରହିବାକୁ ପଡୁଛି ଆଉ
ହୁଁ। ହୁଁ।
ଟିକେ ତ ବର୍ଷା ହେଲେ ଘରକୁ ରାକ୍ଷୀରେ ଯିବି।
ଓ ହଁ ହଁ। ଆଉ କଣ କୁହ? ପଢ଼ାପଢ଼ି ସବୁ ଠିକଠାକ ଚାଲିଛ?
ହଁ।
ତମର ଯୋଉ ଏ ଯୋଉ ଏକ୍ସାମ ହେରିକା କରୁଥିଲେ ମାନେ ଯୋଉ ଟେଷ୍ଟ ତମେ ବା ଯେଉଁ ଏବେ ଯେଉଁଠୁ କୋଚିଂ ନଉଛ ତମଠୁ ସେଗୁଡ଼ା ସବୁ ଟେଷ୍ଟ ନଉ ଥିବେ ତ ମନ୍ଥଳି ନା ଉଇକଲି।
ହଁ ମ ମନ୍ଥଲି ଟେଷ୍ଟ ନଉଛନ୍ତି।
ଓହ।
ଏ ବର୍ଷ ସ କେତେ କଣ ଇଏ ହେଲାଣି?
ଆଜ୍ଞା।
ମୁଁ କହିଲି କଥା ସବୁ ସରିଲାଣି ନା ଚାଲିଛି ଇବେବି।
ନାଇଁ ନାଇଁ।